ହ୍ୟାଲୋ, ଜୟ ଶ୍ରୀ ଜଗନ୍, ଜୟ ଶ୍ରୀ ଜଗନ୍ନାଥ। ଆପଣଙ୍କର ଭାଇ ଭଉଣୀ କେତେ କଣ ମୁଁ ଜାଣିପାରଲିନି?
ମୋର ଦୁଇଜଣ ଭଉଣୀ, ଜଣେ ଭାଇ ଅଛନ୍ତି।
ଆଚ୍ଛା।
ଆପଣ ବହୁତ ଜଗନ୍ନାଥ ପ୍ରେମୀ ବଧେ!
ଆଜ୍ଞା।
ସେତେବେଳେ ବି ଜଗନ୍ନାଥ, ଜଗନ୍ନାଥ କହିଲେ ଏବେ ବି ଜଗନ୍ନାଥ, ଜଗନ୍ନାଥ କହିଲେ। ଆପଣଙ୍କର ମାନେ କଣ, ଜଗନ୍ନାଥ ଧାମ କେବେ ଯାଇଛନ୍ତି ଆପଣ?
ହଁ ଯାଇଛି।
ଆଛା, ଜଗଧାନ୍ ଧାମର କିଛି ଅନୁଭୂତି। କିଛି, ଅନୁଭୂତି ମତେ ଦେଇପାରିବେ, କହିପାରିବେ କିଛି?
ଅନଭୁତି ତ ବହୁତ କିଛି ଅଛି। କହିବି କହିବି ଆଉ, ଆପଣଙ୍କୁ।
ବର୍ତ୍ତମାନ କିଛି ଅନୁଭୂତି କହୁ କହୁନାହାଁନ୍ତି, ମୁଁ ଏକୁଟିଆ ଯିବା ପାଇଁ ଇଛୁକ ଅଛି ତ! ଆପଣ କିଛି ଅନୁଭୂତି ଦେଲେ ଆପଣଙ୍କ ଅନୁଭୂତି ସହ କାମ କରିକି ମୁଁ ଯିବି। ଏକୁଟିଆ ମୁଁ କେବେ ନାଇଁ, ସାଙ୍ଗ ଏକୁଟିଆ ମୁଁ କେବେ ଯାଇନାହିଁ।
ମାନେ ସେମିତି ଯାଇଛନ୍ତି, କେବେ ନା ଯାଇନାହାନ୍ତି କେବେ?
ହଁ ପରିବାର ସହ ସାଙ୍ଗସାଥି ସହ ଯାଇଚି। କିନ୍ତୁ ଏକୁଟିଆ ମୁଁ କେବେ ଯାଇନାହିଁ।
ଯାହା ବି ହେଲେ ତ ଜଗଦଥ ପାଖକୁ ତ ଯାଇଛନ୍ତି ଆପଣ।
ଏକୁଟିଆ ଯିବାର ଅନୁଭୂତି କଣ ସେଇ କଥା ଆପଣଙ୍କୁ ପଚାରୁଚି ସେଇ ଅନୁଭୂତି କହିଲେ ମୁଁ ସେଇପରି ଭାବରେ ମୁଁ ଏକୁଟିଆ ଯିବି ଏକୁଟିଆ ଯିବାର ମୋର ଇଚ୍ଛୁକ ମୁଁ ବହୁତ୍ ନାଁ ସେଇଥିପାଇଁ ଆପଣଙ୍କୁ ପଚାରୁଛି।
ହୁଁ ଜଗନ୍ନାଥଙ୍କ ଡୋରି ଲାଗିଲେ ଆପଣ ନିହାତି ଯାଇପାରିବେ ସେତ।
ଆଚ୍ଛା ତାଙ୍କ ଡୋରି ବି ନାଁ ଆମେ ଯାଇପାରିବା ନାହିଁ।
ତାଙ୍କ ଡୋରି ବିନା ତ ଆମେ ଯାଇ ପାରିବାନି ତାଙ୍କ ଡୋରି ଲାଗିଲେ ଆମେ ଯିବା। କଣ କହିବି ମୋ ମାମୁଁ ମାନେ ମୋ ମା ଯିଏ ତାଙ୍କର ତ ଦେହ ଖରାପ୍ ଥିଲା ତ ତାଙ୍କର ପିତକୋଷରେ ପଥର ହେଇଥିଲା।
ଆଜ୍ଞା।
ପଥର ହେଇଥିଲା ତାଙ୍କର ପେଟ ବଢୁଥିଲା ତାଙ୍କର ବାନ୍ତି ହଉଥିଲା ସେଠି ଡକ୍ଟର କହିଥିଲେ ଦେ ଆମେ ସେଠା ପାରିବୁନି ତାପରେ ଯୋଉ ଡକ୍ଟର ଆସିକି ଅସ୍ତ୍ରୋପଚାର ହେବା ପାଇଁ ଆମର ସେଟା। ତ ସେ ଡକ୍ଟର ସେ ଡାକ୍ତର ଯିଏ ଆସିବାର ଥିଲେ ସିଏ ଆ ସେନାହାନ୍ତି ସେ ଜାଗାକୁ ସେ ଆସିନାହାଁନ୍ତି କି ତ ସେ ଟାଇମ୍ ରେ ସେ ସମୟରେ କିଏ ଆସିକି ଆମର ଅପରେସନ୍ ମାନେ ଅସ୍ତ୍ରୋପଚାର କରିଛନ୍ତି ତ ଆମେ ସେଟା କିଛି ମାନେ ଅ ଅସ୍ତ୍ରୋପଚାର ଅଲେଡି ଚାଲିଲାଣି ସରିସାରିଲା ପରେ ତାପରେ ଯେ ଯେତେବେଳେ ଜାଣିଲେ ଯେ ଏଠି ମାନେ କିଏ ଅ ମାନେ କରିକି ଯାଇଛନ୍ତି ସେତେବେଳେ ଜାଣିଲେ ଯେ ସେ ଯୋଉ ଡାକ୍ତର ଆସିବା କଥା ସିଏ ଆସିନାହାନ୍ତି ତ କିଏ କରିଛନ୍ତି ନେଷ୍ଟ ଟାଇମ୍ କେହି ବି ଖାଇ ପାଇଲେନି ଜାଣି ପାରିଲେନି ସେ କଣ ହେଇଥିଲା ସେବେ ସେଠାରୁ ବାବା ଉପରେ ଭରସା ଅଛି ତାପରେ ଯେବେ ବି ମୁଁ ଡାକିଛି ଯେଉଁ ଯେକୌଣସି ସିଚୁଏସନରେ ମାନେ ପରିସ୍ଥିତିରେ ମୁଁ ପଡିଥାଏ ତାଙ୍କୁ ବାବାଙ୍କୁ ଇଚ୍ଛା ନାଁ ସେ ସବୁବେଳେ ଶୁଣିଛନ୍ତି।
ଆଜ୍ଞା। ସେଠି ସେଠି ଗଲେ ସାଙ୍ଗ ନିର୍ମାଲ୍ୟ କିଛି ମିଳେ ନା ନିର୍ମାଲ୍ୟ କିଛି ଗୋଟେ ଜିନିଷ‌।
ହଁ ନିର୍ମାଲ୍ୟ ମିଳେ ଯେଉ ଟା କିି ଆପଣ ଯ ଅଭଡା ଯୋଉ ରହୁଛି ଅଭଡା ଶୁଖି ସାରିଲା ପରେ ସେଇଟାକୁ ନିର୍ମାଲ୍ୟ କୁହାଯାଏ। ନିର୍ମାଲ୍ୟ ବି ପାଇଲେ। ଆଉ କଣ ମୁଖ୍ୟ ପ୍ରାପ୍ତି ହୁଏ ଯୋଉମାନଙ୍କର ମାନେ ଧର ହଁ କାହାର ଡେଥ ପେ ମାନେ
ପିଲା ଛୁଆ ଜାହାର ହଉନଥିବେ ତ?
ନାଁ ତ ସେମିତି କିଛି ମୁଁ ଜାଣିନି ତ ମୁଁ ଜାଣିଛି କିନ୍ତୁ ତାଙ୍କୁ ପାଇ ତା ପରେ ମୁଖ୍ୟ ପ୍ରାପ୍ତି ହୁଏ ବୋଲି।
ଆଛା ଆପଣଙ୍କ ଘରଟା କୋଉଠି?
ଆମ ଘର ଭୁବନେଶ୍ଵର କହିଥିଲି ଆପଣଙ୍କୁ।
ଆଛା ଭୁବନେଶ୍ୱର ଗଲେ କେବେ ଦେଖା ଭୁବନେଶ୍ୱରରେ କିଛି ପରିଦର୍ଶନ କିଛି ଜାଗା ଅଛି?
ବହୁତ୍ ଜାଗା ଅଛି ଲିଙ୍ଗରାଜ ଅଛି ହୁଁ। ଖଣ୍ଡଗିରି ଉଦୟଗିରି ବରୁଣେଇ ପାହାଡ।
ଆଚ୍ଛା ସେ ବରୁଣେଇ ବରୁଣେଇ ପାହାଡ ତ ବରୁଣେଇ ପାହାଡ ତ ଖୋର୍ଦ୍ଧାରେ ଯାଏ ନା?
ସେ ସେଇ ଭୁବୁ ସେ ସାଇଟ୍ ରହୁଛି କି ନାଇଁ ବରୁଣେଇ ପାହାଡ ଏପଟେ ମାନେ ଅ ସେ ଖିମ୍ସ୍ ପଟେ କିମ୍ସ ମେଡିକାଲ ଯାଇଛନ୍ତି?
ଆଜ୍ଞା।
ମୁଁ ବେଶୀ କେସେ ଜାଣିନି ବେଶୀ ମୁଁ ବୁଲେନି ତବେଶୀ ଜାଣିନି।
ଆଚ୍ଛା ଆପଣଙ୍କ ଘର ଭୁବନେଶ୍ୱରରେ ଆପଣ ସେ ଜାଗା ପରିଦର୍ଶନ କରିନାହାନ୍ତି।
ନାଇଁ ମୁଁ ବେଶୀ ବୁଲେନି ମତେ ଭଲ ଲାଗେନି ବୁଲିବାକୁ ଯଦି ମୁଁ। ପରିବାର ସହିତ କେଉଠି ମୋ ଯିବାକୁ ହୁଏ ତାହେଲେ ମୁଁ ଯାଏ ନହେଲେ ସେମିତି ମୁଁ ଏତେ ବେଷି ଯାଏନି।
ଆପଣଙ୍କ ର ବୟସ କେତେ ମୁଁ ଜାଣିପାରିବି।
ସବୁ କଥା ତ କୁହାଯିବନି। ଜାଣିବେ ଆଉ ଏବେ ଏବେ ତ ସାଙ୍ଗ ହେଇଛନ୍ତି କିଛି ଦିନ ଆଉ ଯାଉ ଆଉ ଆପଣ ଜାଣିବେ।
ଆଛା ଏଇ କଥା ଟା ଭଲ ଲାଗିଲା। ହଠତ୍ କାହାକୁ ବି କେବେ କିଛି ନିଜର। ଗୁରୁତ୍ବପୂର୍ଣ୍ଣ। ଜିନିଷ କି କଥା ସୂଚନା ଦବା କଥା ନୁହଁ।
ଯାହା ହଉ ଭଲ ଲାଗିଲା ଆପଣ ମାନେ। ଅନ୍ୟ ଜଣଙ୍କର କଥା କିଛି ବୁଝିପାରୁଛନ୍ତି।
ଆଛା ମୁଁ ଆପଣଙ୍କର ବୋଲି ନୁହଁ ମୁଁ ଛୋଟରୁୁ ବଡ ହେଲିଣି। ବଡ ଏକୋଇଶି ବର୍ଷ ମତେ ହେଇଗଲାଣି। ମୁଁ ସମସ୍ତଙ୍କ କଥା ବୁଝିପାରେ ଛୋଟଠୁ ବଡ ପର୍ଯ୍ୟନ୍ତ ଆରମ୍ଭ କରି। ଇଁ ବୃଦ୍ଧ ପର୍ଯ୍ୟନ୍ତ ଆରମ୍ଭ କରି ସମସ୍ତଙ୍କୁ ସାହାଯ୍ୟ କରେ ଆପଣ କେବେ ସାହାଯ୍ୟ।
ଆଚ୍ଛା ତା ହେଲେ ମୁଁ ଆପଣଙ୍କ ଠାରୁ ବଡ ହେବି ଆପଣ ମତେ ଦିଦି ଡାକି ପାରିବେ।
ଆଚ୍ଛା ଦିଦି ଆପଣଙ୍କୁ ଡାକିବି ଆମ ଆଡେ ବଡ। ବଡ ଲୋକଙ୍କୁ ଦିଦି ଡାକାଯାଏ ନି ନାନୀ ଡାକାଯାଏ।
ଆଚ୍ଛା ନାନି ଡାକନ୍ତି।
ଆଜ୍ଞା।
ଠିକ ଅଛି ଆପଣ ମତେ ନାନି ଡାକି ପାରିବେ କାହିଁକି ନା ମୁଁ ଆପଣଙ୍କ ଠାରୁ ବଡ ହେବି ଡାକି ପାରିବେ ନହେଲେ ସାଙ୍ଗ ପରି ବି କଥା ହେଇ ପାରିବେ କିଛି ଅସୁବିଧା।
ସେମିତି ହଠାତ୍ ତ କାହାକୁ ମୁଁ ନାନା କି ଦିଦି କରି ପାରିବିନି। ବର୍ତ୍ତମାନ ସାଙ୍ଗ ପାଇଁ ଠିକ ଅଛି ଆଗକୁ ଦେଖିବା ଆଉ ବର୍ତ୍ତମାନ ତ ସାଙ୍ଗ ହେଇଛ ନା ଆଗକୁ ଦେଖିବା ଆଉ।
ଆଚ୍ଛା ଆଚ୍ଛା ଠିକ୍ ଅଛି ଆପଣ କେତେବେଳେ ଶୋଉଛନ୍ତି।
ମୋର ରାତି ବାର ହବ ମାନେ ବାର ବାରଟା କୋଡିଏ ହବ ମାନେ ମୁଁ ଶୋଇବି।
ଆଚ୍ଛା ବାରଟା କୋଡିଏରେ ଆପଣ ଶୋଉଛନ୍ତି ଏତେ ରାତ୍ରି ରେ ଅନିଦ୍ରା ହଉଛନ୍ତି।
ଆଉ କଁ କରିବା ଦିନ ଯାକ କାମ ରାତିରେ ଆସିିକି ରୋଷେଇ କରିବା। ରୋଷେଇ କରି ସାରିବା ପରେ। ନିଜ ଶରୀରକୁ ନିଜ ମନକୁ। ଟିକେ ଖୁସି ଦବା ଅଛି ନା ସବୁ କିଛି ଦେଖିବା ସହିତ ନିଜ ମନ ନିଜ ଶରୀର।
ମାନେ ଖୁସି କେମିତିକା କେମିତି ପ୍ରକାରର ଆପଣ ଖୁସି ହଉଛନ୍ତି। ମାନେ ଯେତେବେଳେ ଆପଣ ଫାଙ୍କା ଟାଇମ ମାନେ ରହୁଛି ସେତେ ବେଳେ ଆପଣ। କୋଉ ହିସାବ ରେ ମାନେ ଆପଣଙ୍କ ସମୟଟା କୁ ଅ
ଫାଙ୍କା ସମୟରେ ଫାଙ୍କା ସମୟରେ ମୁଁ ଆମର ଅଁ ଆପଣ। ହଁ ଯୋଉ ଧରିଛନ୍ତି ଏଁ ଉଁ। କଁ କହନ୍ତି। ଦୂର ସଞ୍ଚାର ଯନ୍ତ୍ର ଆପଣ ଯୋଉ ଧରିଛନ୍ତି କଥୋପ କଥନ ହବା ପାଇଁ। କଥୋପ କଥନ‌ ହବା ପାଇଁ ସେଥିରେ ଗୋଟେ ଆପ୍ ଅଛି ଆପଣ ଅଁ। ୟୁ ଟ୍ୟୁବ ବୋଲି କିଛି ଜାଣିଥିବେ ତ ସେଥିରେ ଆମେ ଏଁ ଭଗବାନ। ଙ୍କ ଗୀତ ହଉ। କିମ୍ବା କିଛି ନୀତି ବାଣି କିଛି ନୀତି ବାଣୀ ହଉ। କିମ୍ବା କିଛି ଜାଣିଲା ପରିକା ଗପ ହଉ। କିମ୍ବା ଯାହା ବି ହଉ ଦେଖିକି ଆମର ମସ୍ତିଷ୍କକୁ। ମସ୍ତିଷ୍କକୁୁ ଆମେ ଠିକ ରଖିପାରିବା ମନ।
ଆଛା ତାହେଲେ ଆପଣ ଭଗବାନଙ୍କୁ ବେଶୀ ଭଲ ପାଆନ୍ତି।
ବହୁତ ଭଲ ପାଏ।
କୋଉ ଭଗବାନଙ୍କୁ ଆପଣ ବେଶୀ ମାନନ୍ତି।
ଭଗବାନ ହଉଛନ୍ତି ମୋର ହର୍ତ୍ତା କର୍ତ୍ତା ଦୈବ ବିଧାତା।
ଆଛା କୋଉ ଭଗବାନ ଙ୍କୁ ଆପଣ ବେଶୀ ମାନନ୍ତି।
ସେମିତି ଦେଖିବାକୁ ଗଲେ ଭଗବାନ ତ ମୋ ପିତାମାତାକୁ ମୁଁ ମାନେ। ପ୍ରଥମତଃ ମୋ ପିତାମାତା କୁ ମାନେ
ସେ ତ ସାଙ୍ଗୁ ସେଠା ସାଙ୍ଗ
ଆଜ୍ଞା ତା ତାପରେ ମୁଁ ଆପଣ ଯୋଉ ପୂଜା କରିବା ପାଇଁ ଯାଉଛନ୍ତି ଜଗନ୍ନାଥ ଧାମ ହଉ ଜଗନ୍ନାଥ ଧାମକୁ ମାନେ ଜଗନ୍ନାଥ ପି ଜଗନ୍ନାଥ କୁ ବି ମାନେ ଆମ ଘର ଲୋକ ବି ମାନନ୍ତି ସିଏ ଆମର ଇଷ୍ଟ।
ଆପଣଙ୍କୁ କିଏ ପସନ୍ଦ? ଆପଣ କିଏ ଭଲ ଲାଗନ୍ତି ବେଶୀ? ହାଲୋ।
ଏ ହ୍ୟାଲୋ।
ଇ ଭଲ ଲାଗନ୍ତି
ସେତିକି ଭଗବାନଙ୍କ ଉପରେ ମୋର ସେତିକି ଭଗବାନଙ୍କ ଉପରେ ମୋର ଭରସା ବିଶେଷ ନାହିଁ ବିଜ୍ଞାନ ଆଜି କୋ କୋଉ ଯୁଗରେ ଯାଇ
ଭଗବାନଙ୍କ ଉପରେ ଭରସା ବିଶ୍ଵାସ ନାହିଁ କିନ୍ତୁ ଭଗବାନଙ୍କର ଗୀ ତ ନୀତି ବାଣୀ ଶୁଣିଲେ ଆପଣଙ୍କୁ ଶାନ୍ତି ଲାଗୁଛି।
ହଁ ଘରେ ତ କହନ୍ତି ନା ପରିବାର ସହିତ ରହିଲି ପରିବାରଙ୍କ ଖୁସି ବି ଦେଖିବାକୁ ପଡିବ ନା।
ଆଛା। ଆପଣଙ୍କୁ କଣ ପାଇଁ ଆପଣଙ୍କର ବିଶ୍ଵାସ ନାହିଁ ଭଗବାନଙ୍କ ଉପରେ?
ନିଜ ଖୁସି ସହିତ ପରିବାରର ଖୁସି ବି ଦେଖିବାକୁ ପଡିବ ନା।
ଆଚ୍ଛା ମୁଁ ଜାଣିପାରିବି କି ଆପଣଙ୍କୁ କାହିଁକି ଆପଣଙ୍କୁ ଭଗବାନଙ୍କ ଉପରେ ବିଶ୍ଵାସ ଆଉ ଭରସା ନାହିଁ?
ଭଗବାନଙ୍କ ଉପରେ ସେମିତି ପୁରା ବିଶ୍ୱାସ ନାହିଁ ତ କହିପାରିବିନି ପରିବାଙ୍କ ବିଶ୍ୱାସ ଅଛି ମାନେ ମୋର ବି ବିଶ୍ଵାସ ଅଛି। କିନ୍ତୁ ମୁଁ ଭଗବାନ୍‌ ବୋଲି ମାନେ ମୋ ପିତାମାତା। ତାପରେ ଆଉ କାହାକୁ ମୁଁ ଭଗବାନ ବୋଲି ମାନି ପାରିବିନି ମରିବା ପର୍ଯ୍ୟନ୍ତ।
ତେ ମତେ ତ ଭଗବାନ ସବୁ ଆମ ପାଇଁ ସେ ସର୍ବଶ୍ରେଷ୍ଠ କିନ୍ତୁ ଦୁନିଆ ତ କିଛି ଆମକୁ ଚିୁନି ଏ କିଛି ଯାଆନ୍ତି ନାଁ
ଆପଣ ଆପଣ କଣ ଭଗବାନଙ୍କୁ ମାନନ୍ତି? ଆପଣ ଭ ଆପଣ ଭଗବାନଙ୍କୁ କିଛି ଦେଇଛନ୍ତି?
ତାଙ୍କ ପାଖରେ ମୁଁ ଆସିଛି ତାଙ୍କୁ କଣ ଦେବି? କିନ୍ତୁ ବାସ୍‌ ମନର ସମର୍ପଣ କିଛି ଜମା ପାଇଁ ଦେଇପାରି
ଆଁ ବାସୀ ଆ ମନର ସମର୍ପଣ ମନ ଭଲ ଥିଲେ ଭଗବାନ ଆସିକି ମନରେ ବି ରହିପାରିବେ ଆମେ ଯାଇକି ତାଙ୍କୁ ନଡିଆ କଦଳୀ ଯାହାବି ଫୁଲ ଫଳ ଯାହାବି ଆମେ ତାଙ୍କୁ ଦଉଚେ ପ୍ରକୃତିରୁ ସିଏ ତ ଆମକୁ ଦାନ କର ଆମକୁ ତ ପ୍ରକୃତିରେ ଗଢ ଚନ୍ତି ସିଏ ଦାନ ତ କରିଛନ୍ତି ଆମକୁ। ସବୁ ଉଁ ଜିନିଷ ଯାହାବି ଆମେ ଉଁ ଖାଦ୍ୟ ରୂପେ ଗ୍ରହଣ କରୁଚେ କିମ୍ବା ଉଁ ବ୍ୟବହାର କରୁଚେ ପ୍ରକୃତିରୁ ଦାନ କଲେ ସିଏ ଫୁଣି ଆମେ ନେଇକି ତାଙ୍କୁ ପ୍ରକୃତିରୁ ଦାନ କରିଥିବା ଜିନିଷ ପୁଣି ଆମେ ନେଇକି ତାଙ୍କୁ ଦବା।
ଥିବା ଜିନିଷ ଆମେ ତାଙ୍କୁ ଦଉଛେ କିନ୍ତୁ ଆମର ଯୋଉ ସ୍ନେହ ଭରା ମାନେ ଏବେରେ ଆମେ ଦଉଛନ୍ତି ସେଇ ଯେ ଆମ ସ୍ନେହ ମମତା ହିଁ ତାଙ୍କୁ କେବଳ ଲୋଡା ଦର ନା କି ଆମ ଜିନିଷ ପ୍ରତି ତାଙ୍କର ଲୋଭ ଅଛି କାହିଁକି ନା ଆମେ ଗୋଟେ ପାନ ଦେବାର ବି ଯୋଗ୍ୟ ନାହିଁ ଆମ ପାଖରେ ଜଗନ୍ନାଥ।
ଆପଣ କହୁଛନ୍ତି ଠିକ ସେଇଟା ତ ଏଇଟା ନା ଶେଷ ସମୟରେ ଆପଣ କଣ କହିଲେ ଶେଷ ସମୟରେ ଆପଣ କଣ କହିଲେ ଆପଣ ଗୋଟେ ଛୋଟ ଜିନିଷ ବି ଦବା ପାଇଁ ଆପଣଙ୍କର ସାମର୍ଥ୍ୟ ନାହିଁ ସେଥିପାଇଁ ତ କହୁଛି ସେଥିପାଇଁ ତ କହୁଛି ଆପଣ ମନ ଭିତରେ ତାଙ୍କୁ ରଖନ୍ତୁ। ସି ଭଲ ପାଇବାଟ ଦେଲେ ସିଏ ଭଗବାନ ବୋଲି ମାନିବେ।
ଆଛା ଯା ହ ହଉ ଠିକ ଅଛି ଆପଣଙ୍କୁ ଯଦି ମାନେ ସେମିତି କିଛି ଭରସା ନାଇଁ। ଆପଣଙ୍କୁ ଭଗବାନ କରନ୍ତୁ ଆପଣ ସବୁବେଳେ ଏମିତି ଖୁସିରେ ରୁହନ୍ତୁ।
ଆପଣ ବି ସାଙ୍ଗ ସବୁବେଳେ ଖୁସିରେ ରହନ୍ତୁ ଶୁଭରାତ୍ରି।
ଶୁଭରାତ୍ରି।